ହାଲୋ।
ହଁ ଆପଣ ଶୁବୁଚି ନା ନାଇଁ?
ହଁ ହଁ ଶୁବୁଚି ଆପଣ କୋହୁନାହାନ୍ତି।
ନା ବେଳେ ବେଳେ କଲ୍ ଟା ବେଳେ ବେଳେ ଏପଟ ସେପଟ ହୋଉଚି ତ ଶୁବୁନି କ୍ଳିଅର ମୁଁ କହିଲି ଆପଣଙ୍କୁ ଶୁବୁଚି କି ନାଇଁ।
ହଁ ସେ ନେଟୱାର୍କ ଇସୁ ପାଇଁ ସେମିତି ହୋଉଥିବ ଏବେ ତ ମ ତେ ଠିକ୍ ଠାକ୍ ସବୁ ଶୁବୁଚି ଆପଣ କୁହନ୍ତୁ।
ଆପଣ କଣ କରୁଚନ୍ତି କଣ ଏବେ?
ମୁଁ ତ ଏବେ ଗାଧୋଇକି ଆସିକି ଏଇ ଖାଇଲି। ଆମର ଆଜି ଉପମା, ମଟର ତରକାରୀ ଆଉ ମକା ହେଇଥିଲା।
ଆପଣ ଏତେ ଲେଟରେ କଣ ଗାଧେଇ ଖାଉଚନ୍ତି। ଆପଣ ଟିକେ ସକାଳୁ ଗାଧୁଆ ପାଧୁଆ କରି କି ଖାଉନାହାନ୍ତି ଟିଫନ୍ ଟା।
ମୋର ଆଜି ଟିକେ ଉଠିଲା ବେଳକୁ ଲେଟ୍ ହେଇ ଗଲା ତ, ତାପରେ ଏପଟ ସେପଟ କା
ଓହୋ‌ ନାଇଁ ଆପଣ ରାତିରେ ଲେଟରେ ଶୋଉଚନ୍ତି, ବୋଧେ ଗରମ ଯୋଗୁ ନିଦ ଫିଦ ହୋଉନି ଠିକ୍ ସେ। ଆଉ ଭୋରୁ ବୋଧେ ନିଦ ଲାଗିଯାଉଚି ଆଉ।
ହଁ ସେଇୟା ହିଁ ମାନେ ଦେହ ରାତିରେ ପୁରା ଚାକୁଳେଇ ଦୋଉଚି। ଠିକ୍ ଠାକ୍ ନିଦ ହୋଉନି ଯେତେବେଳେ ଠିକ୍ ସକାଳ ହେଇଯାଉଚି। ପୁରା ଭଲସେ ସ ମାନେ ପୁରା ଥଣ୍ଡା ଲାଗୁଚି ତ ଶୋଇ ହୋଉଚି ଠିକସେ।
ଆପଣ ଗୋଟେ କାମ କରନ୍ତୁ। ପାଣି ଟିକେ ଆପଣ ସଫିସିଏଣ୍ଟ ପିଅନ୍ତୁ। କାରଣ ଖାଲି ପାଣି ପିଇଲେ ହବନି। ଆପଣଙ୍କୁ ଏ ଲେମ୍ବୁ ପାଣି ହେଲା କି ଲେମ୍ବୁ ଚିନି ଲୁଣ ଏମତି ପକେଇ ପାଣି ଟିକେ କରି ପିଅନ୍ତୁ, ନହେଲେ ଓଆରଏସ୍ ପାଣି ଟିକେ ପିଅନ୍ତୁ। ଆଉ ନହେଲେ ଫ୍ରିଜ ରୁ ଆପଣ ଥଣ୍ଡା ପାଣି କାଢିବେ ଆଉ ନର୍ମାଲ ପାଣି। ଅଧା ଅଧା ମିଶେଇକି ଟିକେ ପିଅନ୍ତି। ପାଣିଟା ଅଧିକ ପିଇଲେ ଦେହଟା ଆମର ଥଣ୍ଡା ରହିବ। ଶୀରା ପ୍ରସିରାଟା ଥଣ୍ଡା ରହିଲେ ଆପଣଙ୍କୁ ନିଦ ଭଲ ହବ। କାହିଁନା ଯଦି ଆମେ ଖାଦ୍ୟ ଟିକେ ତେଲ ମସଲା ଜାତୀୟ ଖାଦ୍ୟ ଖାଇଦେଲେ ଆମ ଦେହ କୁ ଗରମ ଲାଗିବ, ଚାଟୁଳ ଲାଗିବ, ଆଉ ନିଦ ଠିକ୍ ସେ ହବନି। ତେଣୁ ଆପଣ ଟିକେ ସେ ତେଲ ଖରା ଦିନ ପାଇଁ ତେଲ ମସଲା ଟିକେ କମେଇ ଦିଅନ୍ତୁ। ଆଉ ସାଧା ଆଇଟମ୍ ଗୁଡା ଖାଆନ୍ତୁ, ତେଲ ମସଲା ବେଶୀ ନ ପକେଇ। ଦେଖିବେ ଆପଣଙ୍କୁ ନିଦ ଭଲ ହବ, ଦେହ ବି ଭଲ ରହିବ। ବୁଝିଲେ କି?
ହଁ ଆପଣ ଯା କହିଲେ। କାରଣ ଏବେ ଖାଇବାରେ ବି ପଖାଳ ଛଡା ଆଉ ବେଶୀ କିଛି ଖାଇବାରେ ଇଚ୍ଛା ହଉନି। ସେଇଟା ଯାହା ଟିକେ ଥଣ୍ଡା ଲାଗୁଛି, ନହେଲେ ଖାଲି ପାଣି ପିଇବାକୁ ହିଁ ଇଚ୍ଛା ହଉଛି। ଦେହ ପୁରା ଶୁଷ୍କା ଲାଗୁଛି ତ ସେଇ କେବେ ସର୍ବ ଥଉ ସେ ଥଣ୍ଡା ହଉ ଲେମ୍ବୁ ପାଣି ହଉ। ଓଆରେସ ସେଇଟା ହିଁ ମୁଁ ଯାହା ବେଶି ପିଉଛି। ଆଉ ଫ୍ରିଜ୍ ପାଣି। ମୁଁ କଣ ନା ଆମର ଫ୍ରିଜ୍ ରେ ତ ପ୍ରାୟ ଟାଇମ୍ ପାଣି ରଖିବାକୁ ଭୁଲିଯାଏ। ତ ବରଫ ଥାଏ ସେ ସାଧା ପାଣି ରେ ଦି ତିନିଟା ବରଫ ପକେଇକି ମୁଁ ପିଇଦିଏ।
ହଁ ପାଣି ଟା ଥଣ୍ଡା ହବା ଦରକାର ଆଉ ସେମିତି ପିଇଲେ ଭଲ। ଆଉ ଖରା ଦିନେ ଆପଣ ଯୋଉ କହିଲେ ପଖାଳ ଭାତ ଖାଇବାଟା ଖରାଦିନ ପାଇଁ ଡାକ୍ତର ମାନେ ବି କହୁଛନ୍ତି ପଖାଳ ଭାତ ଖା, ପଖାଳ ଭାତ ପାଣି ରେ ବହୁତୁ ଭଲ ଅଛି, ତାପରେ ତା ଦେହର ଟେ ଲେମ୍ବୁ ଟିକେ ପକେଇ ଚପୁଡି ଦେବେ, ଦହି ଟିକେ ପକେଇଦେବେ, ହଁ ଲୁଣ ଟିକେ ପଡିଥିବ। ତାପରେ ସେଇ ତୋରାଣୀ ଗୁଡାକ ଆପଣ ପିଇଦେବେ ଆପଣଙ୍କ ଦେହ ପାଇଁ ବହୁତ ବଢିଆ। ତା ଛଡ଼ା ତରଭୁଜ, ତରଭୁଜରେ ଜଳୀୟ ଅଂଶ ବେଶୀ ଥାଏ ଆପଣ ତରଭୁଜ ଟା ଖାଇପାରିବେ। ତାଳସଜ ଆପଣ ଜାଣିଥିବେ, ତାଳସଜ ବି ଖାଇପାରିବେ ମାର୍କେଟ୍ ରେ ଗୋଟେ ଏଇ ତିନିଟା ଥିବ କୋଡିଏ ଟଙ୍କା ନଉଚନ୍ତି ମିଳୁଛି ତାକୁ ବି ଖାଇପାରିବେ। ଆଉ ଦହି ସର୍ବତ ଦହି ସର୍ବତ କରି ପିଇ ପାରିବେ। ଏସବୁ ପିଇଲେ କଣ ଆମ ଦେହର ଜଳୀୟ ଅଂଶ ଟା ଠିକ ରହିବ। ନହେଲେ କଣ ହଉ ଚି ଆମ ଦେହରୁ ଝାଳ ଅଧିକ ବୋହିଗଲେ ଦେହରେ ଯୋଉ ଲୁଣ ଅଂଶ ଥାଏ ସେଉଡା ସବୁ ବାହାରିଯାଏ। ବାହାରିଗଲେ ଆମକୁ କାନ୍ତି ଲାଗିବ, ଦୁର୍ବଳ ଲାଗିବ, ହାଲିଆ ଲାଗିବ, ଭଲ ଲାଗିବନି। ବୁଝିଲେ କି ନାଇଁ?
ହଁ ଠିକ୍ କହିଲେ ଆପଣ। ଆମର ଯେତିକି ପୁରାତନ ଓଡିଶାର ଖାଦ୍ୟ ଅଛି ଯେମିତି ପଖାଳ ହେଲା। ବଢି ଚୁରା ହେଲା ଆଉ ସବୁ ବି ଯାହା ହେଲା। ସେସବୁ ଗୁଡ଼ା ମାନେ କଣ ଦେହ ପାଇଁ ଭଲ। ନହେଲେ ଏବେ ଯୋଉ ନୂତନ ଖାଦ୍ୟ ବାହାରିଲାଣି ମାନେ ମ୍ୟାଗି, ଚାଉମିନ୍। ସେ ସବୁ ଗୁଡା ତ ଦେହ ପାଇଁ ଏତେ ଭଲ ନୁହଁ। ଆଉ ତାପରେ ବି ତରଭୁଜ ତ ଆମେ ସେଇ ପ୍ରାୟ ଆମର ଆଣିକି ଖାଉଛୁ ଏ ଗରମ ଯୋଗ ଗୁ, ଆଉ ତାପରେ ଗୋଟେ ଲିଚି ବି ନାହିଁ କି? ହେଲେ ଲିଚି ର ଦାମ୍ ଟା ଅଧିକ ହେଇଗଲାଣି। ଆଉ ଏବେ ତ ଯେହେତୁ ଆମ୍ବର ସମୟ। ଆମ୍ବ ତ ବେଶୀ ଖାଇବାଟା ବି ଏତେ ଭଲ ନୁହଁ, ଯେ ଟିକେ ଯଥେଷ୍ଟ ସେତିକି ଖାଇବା ଟା ଠିକ।
ଆଇ ମୋ କଥା ଯୋଉ ଆମ୍ବ ଖାଇବା କଥା କହିଲେ ଆପଣ ଆମ୍ବଟାକୁ ମାର୍କେଟ୍ ରୁ କିଣିକି ଆଣି ସାଙ୍ଗେ ସାଙ୍ଗେ ଖାଇବେନି। ତାର ଗୋଟେ ଖାଇବାର ନିୟମ ଅଛି, ମାନେ ସେଟା ଖରା ଗରମରେ ଥାଏ। ସେଟା ଗରମରେ ରହିଥିବ ଆପଣ ଯଦି ଆଣି ତାକୁ ସେମିତି ଖାଇଦେବେ, ଆପଣଙ୍କ ପେଟ ଖରାପ ହବ, ଆଉ ଲାଟିନ୍ ହବ। ତେଣୁ ଆପଣ କଣ କରିବେ ସେ ଆମ୍ବ ଗୁଡିକ ଆଣିକି ପ୍ରଥମେ ପାଣିରେ ବୁଡେଇଦେବେ। ପାଣିରେ ବୁଡେଇଦେବେ ଅଧଘଣ୍ଟା ଘଣ୍ଟେ ରଖିଦେଲେ ସେଟା ପୁରା ଥଣ୍ଡା ହେଇଯିବ। ତାପରେ ଆପଣ ଖାଇବେ ପେଟ କିଛି ଖରାପ ହବନି ତା କାରଣ ବଜାରରେ ଯୋଉ। ମା ମାର୍କେଟ ରେ ଯୋଉ ତରଭୁଜ ହଉ ଯାହାହଉ ତରଭୁଜ ହେ ଆପଣ ପାଣିରେ ଟିକେ ଆଣି ପକେଇବେ। କାରଣ ସେଇଟା ପୁରା ଗରମ ହେଇଯାଇଥାଏ। ଆଉ ସେଇଟାକୁ ସାଙ୍ଗେ ସାଙ୍ଗେ ଆଣି ଖାଇଦେଲେ ଆପଣଙ୍କ ପେଟ ଖରାପ ହବ। ତେଣୁ ଥଣ୍ଡା ପାଣିରେ ପକେଇକି ଖାଇଲେ ସେଇଟା ଠିକ୍ ଆପଣ ଖାଇ ଅଧଘଣ୍ଟେ ପନ୍ଦର ମିନିଟ୍ ପାଣିରେ କଦଲେ ଏଟା ଥଣ୍ଡା ହେଇଯିବ ଆପଣ ଖାଇବେ ଆଉ କଣ। ତେଣୁ ତୋରାଣୀ ପଖାଳ ଭାତ ଖାଇବାକୁ ମାନେ କାହାକୁ ଲୋକ ଅଛନ୍ତି। ଆପଣ ମନ୍ତ୍ର୍ରୀ ମହଲରେ ଦେଖିଥିବେ ତୋରାଣି ପଖାଳ। ଦିବସ ଗୋଟେ ଅଛି ପଖାଳ ଦିବସରେ ପଖାଳ ଖାଳ ହୋଟେଲ ମାନଙ୍କରେ ଖାଇବାଠୁ ମାନେ ସମସ୍ତେ ହଁ ଖାଉଛନ୍ତି ତେଣୁ ପଖାଳ ଗୁଡିକ ଭଲ।
ହଁ। ଆମର ତ ଯେତେ ଜଣ ବାହାରୁ ବି ଯଏ ଆସିଛନ୍ତି ଅଲଗା ଲୋକ କି ଅଲଗା ରାଜ୍ୟର ସେ ଯେତକ ପର୍ଯ୍ୟଟକ ହୁଏ ସେମାନେ ପଖାଳ ଭାତ ଆଉ ଚୁନା ମାଛ ଖାଇକି ହିଁ ସମସ୍ତେ ପୁରା ଭଲ କହିଛନ୍ତି। ସେଇଟା ତାଙ୍କୁ ବହୁତ ସ୍ଵାଦରେ ବି ଭଲ ଲାଗିଛି। ଆଉ ଦେହ ଥଣ୍ଡା ପାଇଁ ବି ତାକୁ ଭଲ ଲାଗିଚି।
ଆପଣ ଦେଖିନାହାନ୍ତି ପଖାଳରେ ଆପଣ ବି ଖାଇଥିବେ ପିଲାଦିନେ ଖାଇଥିବେ କି ପରେ ବି ଖାଇଥିବେ। ମାନେ ପଖାଳ ଭାତରେ ବାଇଗଣ, କଞ୍ଚା ଲଙ୍କା, ପିଆଜ, ରସୁଣ ପକେଇ ଦଳିଥିବେ। ଆଛା ତାପରେ ବଢି ଚୁରାଟେ ବଢି ଚୁରା ଚୁରାଟେ ସେ ପିଆଜ, ରସୁଣ ପକେଇ ଛେଚି ଲଙ୍କା ପକେଇ ଛେଚି ତା କରିତେ ସିଏ ଗୋଟେ ଜିନିଷ। ଦହି ପକେଇଦେବେ ଆପଣ ଆଉ ପଖାଳରେ ଆଇଁଷ ଶୁଖୁଆ ମଧ୍ୟ ଆପଣ ଶୁଖୁଆ ଜାଣିଛନ୍ତି? ହଁ ସେଇ ଶୁଖୁଆ ମଧ୍ୟ।
ହଁ କୁହନ୍ତୁ।
ଆପଣ ବଢିରେ ଚିଙ୍ଗୁଡି ଶୁଖୁଆ ଅଛି ଗୋଟେ ଚିଙ୍ଗୁଡି ଶୁଖୁଆ ପକେଇ ଦଳି ଖାଇଦେବେ ଆପଣ ଗୋଟାଏ କଂସା ପୁରା ପଖାଳ ଭାତ ଆରାମ ରେ ଖାଇଦେବେ ବୁଝିଲେ। ଆଉ ଶୁଖୁଆ ଅଛି। ନହେଲେ ହଁ ହଁ ଚୁନା ମାଛ ଅଛି ଚୁନା ମାଛ ସେମିତି ଲଙ୍କା ରସୁଣ, ପିଆଜ ପକେଇ ଦଳିଦେବେ ଟିକେ ଆପଣ ଖାଇବେ ଦେଖିବେ ଆପଣଙ୍କ ହୋଟେଲ ରେ ଖାଇବା ଆପଣ ଭୁଲିକି ଆପଣ ସେଇ ଭାତ ଖାଇବାକୁ ଯିବେ ପଖାଳ ଭାତ ଖାଇବି ୟକୁ ଖାଇବି।
ହଁ। ଆଉ ତାପରେ ବି ପଖାଳ ଭାତକୁ ମାନେ ମାଛ ଭଜା ଟା ସେ ସା ଧା ମାଛ ହଉ କି ଶୁଖୁଆ ହଉ ସେଇଟା ତ ଆହୁରି ଭଲ ଲାଗେ। ତାପରେ ଆଳୁ ଭଜା ଆଉ ଆଳୁ ଭର୍ତା। ମୁଁ ତ ମାନେ ପଖାଳ ସହ ଖାଲି ଆଳୁ ଭଜା ଆଉ ମିକ୍ସର ଲଗେଇକି ବି ଖାଇଦିଏ। ଆଉ ପଖାଳରେ ଯଦି ଟିକେ ଦହି ପଡିଗଲା ସିଏତ ଆହୁରି ବଢିଆ। ଦହିକୁ ଥଣ୍ଡା ପାଣି ଜଷ୍ଟ ଟିକେ ହେଇଗଲେ ତ ସେ ଆହୁରି ଭଲ ଲାଗେ ଆଳୁ ଭଜା ଆଳୁ ଭ ତା ସହିତ ବି ସେ ପଖାଳ ଟାକୁ ଆରାମସେ ଖାଇଦବ। ତ ଏମିତି ନୁହେଁ କି ତମକୁ କଣ ଗୋଟେ ତରକାରୀ ହିଁ ପୁରା ଦରକାର ନା ପ ପଖାଳ ସହିତ ଏମିତି ସାଧା ଜିନିଷ ବି ଖାଇଲେ ପୁରା ଭଲ ଲାଗିବ।
ହଁ ଆଉ ଗୋଟ ଜିନିସ ମନରଖିଥିବେ ଆପଣ ଏଟେ ଘରେ ଟିକେ ବେଶୀ ସମୟ ଖରାଦିନେ ଟିକେ ଟାଇମ ଦେବେ ରହିବା ପାଇଁ ଆଉ ବାହାରେ ବୁଲିବାଟା କମ କରିବେ। ହଁ ଯଦି ଆପଣ ଅଫିସ ଗଲେ କି କୌଣସି କାମରେ ଗଲେ ଛାଇରେ ରହିବେ ଆଉ ସାଙ୍ଗରେ ପାଣି ବୋତଲ ନେଇଥିବେ ଆପଣ ଫ୍ରିଜିଙ୍ଗ ପାଣି ନେଇଯାଇଥିବେ ଥଣ୍ଡା ଥିବ ତାଦେହରେ ସରବତ ନେଇଯାଇଥିବେ ନହେଲେ ଗୁକଣ୍ଡି ପକେଇ ଦେଇଥିବେ ନଲେ ଓଆରରେସ୍ ନେଇଯାଇଥିବେ ସେଟା ଘରେ ସେଠି ପହଞ୍ଚିଲା ବେଳକୁ ଘଣ୍ଟେ ପରେ ବି ସେଟା ଥଣ୍ଡା ଥିବ ଆପଣ ବି ଆରାମରେ ପିଇ ପାରିବେ। ପଳି ପିଇଲେ କଣ ହବ ଆପଣଙ୍କ ଦେହରେ ଜଳୀୟ ଅଂଶ ଠିକ୍ ରହିବ ଆପଣଙ୍କୁ ଖରାରେ ମୁଣ୍ଡ ଫୁଣ୍ଡ ବୁଲେଇବନି କି ସୂର୍ଯ୍ୟଙ୍କ କିରଣ ଏତେ ବାଧିବନି? ତେଣୁ ଆପଣ ଏଇଆ କରନ୍ତୁ ବୁଝିଲେ କି?
ହଁ ନିହାତି ମୁଁ ତ ଯୁଆଡେ ଯାଏ ପସରେ ଛୋଟ ପାଣି ବୋତଲ ଟା ଗୋଟେ ରଖିଥାଏ। ଆଉ ଆମର ବି ଏଠି ବହୁତ ଜାଗାରେ ହେଇଗଲାଣି ଜଳ ଶିବିର ତ ସେଇଠି ବି ମାନେ ମାଟି ହାଣ୍ଡିରେ ପାଣିଟା ରଖନ୍ତି ତ ସେଇ ପାଣି ଟା ବି ଥଣ୍ଡା ଲାଗେ। ହେଲେ ବି ମୁଁ ମୋ ସହିତ ଗୋଟେ ପାଣି ବୋତଲ ଟେ ନେଇଥାଏ କାରଣ ଏଇ ଯୋଉ ଖରାରେ ଗଲା ବେଳକୁ ଟିକେ ଛାତ ଉପରକୁ ଗଲା ବେଳକୁ ବି ଲୁଗାସୁଖ ଖେଇବା ପାଇଁ ସେତେବେଳେ ବି ମାନେ ପାଦ ତାତିକି ସେଇଟା ପୁରା ମାନେ ଗରମ ମାନେ ଝାଳ ହେଇଯାଉଛି। ବାହାରକୁ କୁଆଡେ ଗଲେ କି କଲେଜ ହେଲା କୋଉ କାମରେ ହେଲା ସେତେବେଳେ ତ ମୁଁ ନିଶ୍ଚିନ୍ତ ଭାବରେ ପାଣି ରଖୁଛି। ଆଉ ତାପରେ ଗୋଟେ ଓନି ବି ରଖି ଦଉଛି ମୁଣ୍ଡରେ ପକେଇବି ବୋଲି। ଛତା ବି ଛତା ମାରିକି ଚାଲୁଛି ନହେଲେ ସେ ମାନେ ସୂର୍ଯ୍ୟ କିରଣଟା ଏବେ ସାଙ୍ଗେ ସାଙ୍ଗେ ତ ପୁରା ସିଧାସଳଖ ପଡିଲେ ଦେହକୁ ସେ ପୁରା ଝାମେରା କରିଦଉଛି।
ହୁଁ ଆପଣଙ୍କର ସେପଟେ ଖାଲି ଜଳଛତ୍ର ଖୋଲା ଯାଏନି ଆପଣଙ୍କର ବହୁ ଜାଗାରେ ଦହି ସରବତ ଦଉଛନ୍ତି। ଗୋଟେ ଗୋଟେ ଜାଗାରେ ଲେମ୍ବୁ ପାଣି ମଧ୍ୟ ବାଣ୍ଟୁଛନ୍ତି। ଆଉ ଗୋଟେ ଗୋଟେ ଜାଗାରେ ଥଣ୍ଡା ବି ମଧ୍ୟ ବାଣ୍ଟୁଛନ୍ତି ପୁରା ଆଇସ୍ ଫାଇସ୍ ଆଣି କି ସେମାନେ ପୁରା ଦହି ପାଣି କରିକି ପୁରା ବାଣ୍ଟୁଛନ୍ତି ବହୁତୁ। ଆପଣ ଡାକି ବେଳେ ବେଳେ ଜାଗା ଗୋଟେ ଜାଗାରେ ପଣା କରିକି ବେଲ ପଣା ହେଲା ଦହି ପଣା ହେଲା ସବୁ କରିକି ଡାକିକି ବାଣ୍ଟି ଦଉଛନ୍ତି। ଆଉ ଆଜି ତ ଗୋଟେ ମଙ୍ଗଳବାର। ଏଇ ମଙ୍ଗଳବାରେ ବିଭିନ୍ନ ହନୁମାନଙ୍କ ମନ୍ଦିର ପାଖ ରେ ଦେଖିବେ ବହୁତ ସରବତ କରିକି ଦହି ପାଣି କରି ସବୁ ବାଣ୍ଟୁଛନ୍ତି ଲୋକମାନେ। ଆପଣ ପଇଛନ୍ତି କେବେ?
ହଁ ହଁ ଏବେ ବି ଯୋଉ ସବୁ ମାନେ ଓଷାାବାର ବି ଯାଉନି କି ସେ ସେତେରେ ତ ଆହୁରି ଅଧିକ। ନହେଲେ ଅଲଗା ସମୟରେ ବି ସେମାନେ ସବୁ ସେମିତି ବେଲ ପଣା ହେଲା କି ସର୍ବତ ହେଲା ଲେମ୍ବୁ ପାଣି ହେଲା ଆମ ଏଇ ଏରିଆରେ ବି ମନ୍ଦିର ମାନଙ୍କ ଙ୍କରେ ସେମିତି ଦଉଛନ୍ତି। ଏଇ ସକାଳ ବେଳଟା ହିଁ ପ୍ରାୟ ଦଉଛନ୍ତି ସନ୍ଧ୍ୟା ବେଳକୁ ତ ମାନେ କି ସେମିତି କିଛି ଦଉନାହାନ୍ତି କାରଣ ସକାଳ ବେଳଟାରେ ଖରା ହଉଛି ନା ତ ସେତିକି ବେଳେ ହିଁ ଦଉଛନ୍ତି ମୁଁ ବି ଯେତେବେଳେ ସବୁଦିନ ତ ଆଉ ଯାଏନି ମୁଁ ଜାଣିନି ସବୁଦିନ ଦିଅନ୍ତି କି ନାଇଁ? ଯେତେବେଳେଳ ବି ଯାଇଛି କାଁ ବାହା ସବୁଆଡେ ଦେଇଛନ୍ତି ଏଇଟା ଗୋଟେ ଭଲ କାମ କରୁଛନ୍ତି ହେଲେ। ଲୋକମାନେ-ମାନେ ଏମାନେ ଖରାରେ ପୁରା ଉତ୍ତପ୍ତ ହେଇଯାଉଥିବେ ନା। ହଉ ତାହେଲେ ଠିକ୍ ଅଛି, ମୁଁ ଆପଣଙ୍କ ସହିତ ପରେ କେବେ କଥା ହଉଛି। ହେଲା, ମୁଁ ଏବେ ତାହେଲେ ଟିକେ ରଖୁଛି। ହଁ-ହଁ।